ହାଲୋ
ହଁ।
ମ୍ୟାଡ଼ାମ କଣ କରୁଛ?
ଏଇ ବସିଥିଲି ଆଉ ତମେ?
ଶୋଇନା କି, ଶୋଇନା କି?
ନାଇମ
ଆଉ କେତେବେଳେ ଶୋଇଉଛ କି?
ଆଜି ଶୋଇବାକୁ ଇଚ୍ଛା ନାହିଁ, ଶୋଇନି ଆଉ
କି ମୋ ସହିତ କଥା ହେଇକି, ନିଦ ଭୁଲିଗଲ କି?
ହଁ, ସେ ଯା ଭାବି ପାରିବ।
ସେଇଆ ତ, ଆଉ ମୋ ସହିତ କଥା ହେଇକି ତ ନିଦ ପଳେଇଛି। କଣ ମୁଁ ତ ଟେଷ୍ଟଟି ଟେଷ୍ଟଟି ଖାନାର ଅ ଫଟୋ ପଠେଇକୁ ଚାହୁଁଛି, ଯାଉଛି, ଖାଇବାକୁ ଦେବାକୁ ଚାହୁଁଛି। ସେଇଟା ତମେ ଭାବିକି ତମେ ଚେଇଁଚ?
ଏତେ ଟେଷ୍ଟି
ଆଉ ର କଣ କେମିତିକା ମା ଖାଇବା ପଠିବି ହେଲାା ତମେ ଦେଖିକି ପୁରା ଫିଧା ହଉ
ହଉ ଶୁଣ ତମେ ଯଦଦିନ ଆସିବ, ମୁଁ କହୁଛି ସେଦିନ ତମେ ଧରିକି ପଳେଇ ଆସ, ମୁଁ ଆହୁରି କିଛି ଜିନିଷ ମିଶେଇକି ଏକାଥରେ ଖାଇବା।
ହଁ ତମେ ଯଦି କହୁଛ, ତାହଲେ ମୁଁ ଯାଇପାରିବି। ହଉ ତାହେଲେ ମୁଁ ତମ ପାଇଁ ନେଇକି ଜିମି, ଆଉ କଣ ଏମି କହୁନା ତମର ମ୍ୟାଡ଼ାମ କଣ ଆଉ ଫର୍ମାଇସ ଅଛି କହୁନ?
ହଉ ତମେ କଣ? ଚକୋଲେଟ ଆଣିପାରିବ, କୁର କୁରି ଆଣିପାରିବ।
କି ଚକୋଲେଟ ପସନ୍ଦ ତମର?
ମତେ ତ ସବୁ ଚକଲେଟ ଭଲଲାଗେ।
ଡେରିମିଲ୍?
ହୁଁ? ଭଲ ଲାଗେ ହଁ ଭଲ ଲାଗେ ସବୁ ଚକୋଲେଟ ଭଲ ଲାଗେ।
ଚପଲେଟ ଆ ତମ ତମେ ଚକଲେଟ ଖାଇ ଚକଲେଟ ଖାଇ ଚକଲେଟ ହବ କି ତ। ହ ହ୍ୟାଲୋ।
ହଁ।
ଆଟ ହେଲା। ଡାର୍କ ଚକଲେଟ୍ ଖାଇଦେଵବ ଡାର୍କ
ହଉ ଆଣ ଆଉ?
ହେଲା ମାନେ ବିନା ମିଠା ବାଲା ଡାର୍କ ଚକଲେଟ।
ସେଟା ଖାଇକି କଣ ଲାଗିବ ମିଠା ତ ଲାଗିବନି?
ଆରେ ହେଲ୍ଥ ଟିକେ ଜଗ? ହେଲଥ୍ ବି ଠିକ
କି ମୋର ଗୋଟେ ସୁଗାର ଫୁଗାର ଅଛି ନା କଣ ତ ମତେ ବିନା ମିଠା ବାଲା ଚକଲେଟ ଦବ।
ସୁଗାର ହବା କିଛି ଦରକାର ନାହି। ଆରେ ସୁଗାର ନ କିଛି ଦରକାର ନାହିଁ?
ଆଉ ବିିନା ମିଠା ବାଲା ଚକୋଲେଟ
କଣ?
ମୁଁ କହିଲି ବିନା ମିଠା ବାଲା ଚକୋଲେଟ ଦଉଛ ସେଥିପାଇଁ ମୁ କହିଲି?
ତମେ ଟିକେ ହେଲଥ୍ କନ୍ସିଅସ୍ ହୁଅ। କିଛି ଦଗା ନଖାଇଲେ ଚଳିବ ବୁଝିଲ? ତମେ ତ ତମେ ତମେ ଡେରିମିଲ୍କ ତମ ଗୋଟେ ମୁ ଡେରିମିଲ୍କ ଦେବି ହେଲା ତମେ ଖାଲି ତମେ ମତେ ତମେ ଖାଲି ମତେ ଡାକିବା ଦରକାର।
ହଉ ମୁଁ ତ ଆଜିଠୁ ଡାକିଦଉଛି ହେଲେ ଆସିବ ଭରି।
ମୁଁ ତମ ପାଖକୁ ରଜ ତମ ମୁୁ ରଜରେ ରଜରେ ମିଟ୍ କରିବି ଦେଇଦବି।
ରଜ ରେ ଦବ ତ?
ହଁ ରଜ ରେ। ତମ ଗୋଟେ ଛୋଟ ଛୁଆ କି ତମ ଗୋଟେ ଛୋଟ ଛୁଆ କି?
ଛୋଟ ଛୁଆ କଣ ଚକୋଲେଟ ଖାଆନ୍ତି ବଡ ଛୁଆ ଖାଆନ୍ତି ନି?
ଆ ତମେ ମୋତେ ଛୋଟ ଛୁଆ ମୋତେ ଲାଗୁଛି।
ହଁ?
ଛୋଟି ବଚଛି ହୋ ତୁମ୍? ପ୍ରଜ ମର ପଜ ଆଉ ଯାଇଛ ତମେ ତମେ ତମେ ଯାଇଛ ନା ଏଠି ପୁରୀ ଯାଇଛ ନା
ହଁ।
ହାଲୋ ପୁରୀ କୋଉଁଠିକି ଯାଇଥିଲ?
ହଁ ହଁ।
ଆରେ କୋଉଠିକି ମାନେ କୋଉ କୋଉ ଜାଗାକୁ ଯାଇଥିଲ?
ପୁରୀ।
ହୁଁ।
ପୁରୀ କଣ ମନେ ନାହି ଏତ ଠିକ ସେ ଖାଲି ଯାଇଥିଲୁ ସେ ପୁରୀ, ପୁରୀରୁ ଆଉ କୁଆଡେ ଯାଇନୁ କିଛି ବୁଲିବା ପାଇଁ।
ହ କୋଉ ବର୍ଷ ଯାଇଥିଲ?
ଓ ସେ ବର୍ଷୈ କି ଦି ତିନି ବର୍ଷ ତଳେ ଯାଇଥିଲି ବୋଧେ।
କାହା ସହିତ ଯାଇଥିଲ କାହା ସହିତ?
ଆମ ଘର ଲୋକଙ୍କ ସହ।
ଘର ଲୋକଙ୍କ ସହିତ ଯାଇଚନ୍ତି। ଠାକୁର କି
ଦେଖିଥିଲି ବୋଧେ
ତାହାଲେ କିଛି ମନେ ନାହିଁ ତମର। ନାଇଁ କି
ହଁ ମନେ ଅଛି ସେମିତି ମୁଁ ତ ସିଆଡେ ବୁଲିନି ବାନ୍ତି ହୁଏ ଗାଡିରେ ବସିଲେ
ହଁ ଆଚ୍ଛା। ଆଉ କୁଆଡେ କୁଆଡେ ଯାଇଛୁ ବୁଲିବାକୁ?
ଆହୁରି ବି କେତେ ଆଡେ ବୁଲିବା ପାଇଁ ଯାଇଛୁ। କାଇଁ ନବ କୁଆଡେ ବୁଲେଇବା ପାଇଁ ଠାଏ?
ତମେ ଯିବ କି ମୋ ସହିତ? ତମେ ତାହେଲେ ମୋ ସହିତ ଯିବା ପାଇଁ ରାଜି।
ହଁ।
ଖାଲି ଟିକେ ସମ୍ଭାଳିକି ଦେଖିଥିବୁ ମୁଁ ନେଲେ ହେଲା ଯେ ତମ ଘରେ ଟିକେ କହିଥିବ ତମକୁ ପରମିସନ ଦବା ଦରକାର।
ହଁ ଘରେ ପରମିସନ ଦେବେ ତମେ ଖାଲି ଆସିକି ନବା ଦରକାର।
ତମ ଘରେ ଆଉ ଯିବ ତମେ। ହଁ
ହାଲୋ। ମୁଁ କହିଲି କେବେ ଯିବା?
ହ ହ ଦ ମ୍ୟାଡ଼ାମ୍
ହଁ କଣ ଶୋଇପଡ଼ିଲେ ନା କଣ କିଛି କହୁନ?
କଣ କହୁଛ କିଛି ଭଲସେ ଶୁଭୁନି?
ହଁ ହଁ ଶୁଭୁଛି ଶୁଭୁଛି।
ହୁଁ ହୁଁ।
ହାଲୋ।
ମୋ କଥା ଶୁଭୁଛି ନା?
ଆଉ କଣ କୁହନ୍ତୁ।
ତମ କଥା ମତେ ଶୁଭୁନି।
ହୁଁ। ହାଲୋ।
ହ୍ୟାଲୋ!
ହଁ ଶୁଭୁଛି?
ହଁ ବେଶ ବିଲ
ସେତବେଳ ମୁଇଁ ହେଲଲା ହେଲ କହୁଛି ତମ ଶୁଭୁନ ପଲା
ମୁଁ ତ ହେଲା ହେଲ କହୁଛି ମତେ କିଏ ଶୁଭୁନି ବୋଲି ସେଥିପାଇଁ ମୁଁ ଚୁପଚାପ ଅଛି।
ରୁହ ଭଲ ହେଲ କୁ ମେ ମ ତମ କଥା ହେ୍ୟାଲା
ନେଟୱାର୍କ ପ୍ରୋବ୍ଲେମ୍ ଥିଲା ବୋଧେ?
ହୁଁ।
ହୁଁ। ହୁଁ।
ହଁ।
ଗାଁ ରେ ଗୋଟେ ଯାତ୍ରା ପଡେ, ଜାଣିଛ?
ତମ ଗାଁରେ?
ହଁ
ହଁ ଡାକିବ ଯଦି ଯିବି।
ହମ୍ଁ?
ଶୁଭୁନି କ୍ଲିଅର କିଛି ତମ କଥା?
ହ ହୁଁ।